ତ
ହ୍ୟାଲୋ।
ହ୍ୟାଲୋ ଆଜ୍ଞା ମ୍ୟାଡ଼ାମ ନମସ୍କାର।
ହୁଁ ନମସ୍କାର କେମିତି ଅଛନ୍ତି କି?
ହଁ ହଁ ଭଲ ଅଛି। ଆଉ ଆପଣ ଭଲ ଅଛନ୍ତି ନା ଭଲ ଅ ହଁ ହଁ ମୁଁ ବି ଭଲ ଅଛି। ଆଚଛା ଆଉ କଣ କରୁଥିଲ ଏବେ।
ଆଉ ଆଜି ସବୁ ମୁଁ ଏଇ ଟିକେ ଆମର ଦଶ କାମ ଥିଲା ତ ଆ ଥିଲି ଆଉ ସେଇ ସନ୍ଧ୍ୟାବେଳେ ବସିଥିଲି ଆଉ।
ଆଚ୍ଛା ବର୍ଷା ହେଉଛି ଆପଣଙ୍କ ସେପଟେ ଆଜି।
ନା ନା ନା ବର୍ଷା ହେଇନି ଆପଣଙ୍କର ବର୍ଷା ହେଇଛି।
ନା ନା ଆଜି ବହୁତ ଗରମ ଆଗ ଅପେକ୍ଷା ଟିକେ ଥଣ୍ଡା ଲାଗୁଥିଲା ଯୋଉ। ଗରମ ବଢି ଯାଇଛି ବର୍ଷା ଫର୍ଷା ଆଜି କିଛି ନାହିଁ।
ହଁ କିନ୍ତୁ ବିଜୁଳି ଘଡଘଡି ବହୁତ ଜୋର ମାରୁଛି ମେ ବି ହେଇପାରେ ରାତିରେ ହଁ।
ସେପଟ ସାଇଡ ରେ ଟିକେ ସବୁଦିନ ବର୍ଷା ହଉଛି।
ଓହୋ ଏଇପାରେ ବୋଧେ କିନ୍ତୁ ବହୁତ ଗୁଡୁ ଗୁଡି ପୁରା ଲାଗୁଛି।
ହଁ, ହଁ, ବହୁତ ଗୁଡ ଗୁଳି ଆ।
ଆଜି ଆପଣ କଣ ରୋଷେଇ କରିଥିଲେ?
ଦିନେରେ ଆଜି ହେଇଥିଲା ମ୍ୟାଡାମ୍ ପଖାଳ ତା ସହିତ କଦଳୀ ଭଜା ହେଇ ଥିଲା ସୋରିଷ ମସଲା ଦିଆକି ଆଉ ଆଳୁ ଆଳୁ ଭର୍ତ୍ତା, ଭେଣ୍ଡି ଆଳୁ ଭଜା। ଆଉ ବାଡ଼ି ଯୋଉ ବଡ଼ି ଆଉ ଏକଦମ ପିଆଜ ପକେଇକି ଚୁରୁର ହେଇଥିଲା, ଆଉ। ହଁ, ଆଉ ଆମ୍ବ ଆଉ। ହେ ତ ଆମ୍ବ ଚାଲିଛି ସବୁବେଳେ ଆଉ ହଁ।
ଆପଣ କଦଳୀ ଆଉ ଇଏ ଭଜା କେମିତି କଲେ?
କଦଳୀ ଭଜା ବା ଏଇ ଯୋଉ ଚକା ଚକା କରି କଟା ହେଇକି ଟିକେ। ତାକୁ ମାନେ ତେଲ ପକେଇଦେଇ ଫାଷ୍ଟ। ତାପରେ, କଦଳୀ ଗୁଡାକୁ ଦେଇଦେଲି ଫାଷ୍ଟ। ମାନେ ତେଲରେ ଫୁଟଣ ଟିକେ ପକେଇକିରି କଦଳୀ ଦେଇଦେଲେ। ସେ ଟିକେ ସନ୍ତୁଳି ହେଇ ଗଲା ପରେ, ଗୋଟେ ଚାମଚ ପିଆଜ, ସୋରିଷ
କଦଳୀ କାଟେ। ମୋ କଦଳୀ ଟା କାଁ ଟିକେ କଷା, କଷା ଲାଗେ। ଆପଣଙ୍କର ଲାଗେ?
ନାଇଁ ତ କଦଳ କଷାର ଲାଗେି ଆପଣ ହଳଦୀ ଆଉ ଲୁଣ ପାଣି ଟିକେ ପକେଇ ଦଉନାହାନ୍ତି।
ଓହୋ ହୋ।
ପାଣି ଟିକେ ଗୋଟେ ଜାଗାରେ ଯୋଉ କାୁଥେ ଖାଲି ନ ପକେଇକି। ଁ ପକେଇଦବେ ଟିକେ ହଳଦୀ ଲୁଣ ପକେଇଦେବେ। ଆଉ ଫଳ ଟା ଟିକି ତା ଚୋପା ଛଡ଼ାଇଲା ବେଳେ ଆର ଫାଳଟା। ବି ଆଉ ସେ କଂସା ପାଣି ରେ ପକେଇ ଦେଇଥିବେ। ବାହାରେ ଥୋଇବେନି।
ଓହୋ।
ମାନେ ଆମେ କଣ କରୁ ଦି ଗଡ କରିଦଉ ତାକୁ। ଫାଳେ ବାହାରେ ରହିଲା ଆର ଫା ତାକୁ ଚୋପ ବା ପିଲ୍ କରିକି ଛଡେଇ ସାରିକି ପିସ୍ ପିସ୍ କରି କାଟିଲା ଭିତରେ ଏଇଟା ସେମିତି ବାାରେ ଥାଏ। ତ ଏଇ ଫାଳଟାକୁ ବି ଏକାଥ ପାଣିରେ ପକେଇଦେବେ।
ଓକେ ଓକେ। ହଁ, ତାପରେ କେମିତି କଲେ?
ତାପରେ ତାକୁ ତେଲ ଧିହରେ ଫୁଟଣ୍ଡି ପକେଇକି ଆକୁ ଯୋଗାଡି ଦେଇକି ଘୋଡ଼େଇ ଦେେବେ। ଟିକେ ସମୟ ପରେ, ଏଇଟା ଟିକେ ଭାଜି ହେଇଗଲା ପରେ ମାନେ ଅଳ୍ପ। ନିଁହାଜି ପାଞ୍ଚ ମିନିଟ୍ ଖଣ୍ଡେ ଏପଟ ସେପଟ କଲା ପରେ ମୁଁ ବାଟିକି ରଖିଦଥାଏ ପେଷ୍ଟ। ସୋସ ବାଟଣ ସବୁବେଳେ ଆଧରେ ତ ବେଶୀ ଦରକାର ନାହିଁ ନା। ଅଳ୍ପ ଟିକେ ହେଲେଲ ଲାଗ ବେଶି ହେଲେ ତ ବସ ମସ ମସ ଲାଗିବ ହଁ‌ ଆଉ ଆଳୁ ପଡି ନଥିଲା ଖାଲି କଦଳୀ। ଆଉ ତାକୁ ହଁ। ଟିକେ ଗୋଟେ, ଦିଟା ଚାମଚ ବାହାର କରିକି ପେଷ୍ଟ ପକେଇ ଦେଇକିରି ସେ ପେଷ୍ଟ। ସୋ ସେମି ରହିଲ। ଗୋଳେଇଲିନି ସାଙ୍ଗେ, ସାଙ୍ଗେ। ସେ ଟିକେ ସିଝିଲା। ସେ ମସଲା ଟା ବାମ୍ପ ଭିତରେ ସେମି ସିଝିଲା। ପାଞ୍ଚ ମିନିଟ ଖଣ୍ଡେଅ ପରେ ମୁଁ ଯୋଠି ତାକୁ ଲେଉଟ ପୁଟ ଧିରେ ସି ମାଞ୍ଚ ରେ। ତାକୁ ଲେଉଟ ଫେଉଟ କଲି। ପୁଣି ଟିକେ ସମୟ ପରେ ହଳଦୀ, ଲୁଣ ଆଉ ଟିକେ ଟିକେ ଯେତିକି ଦରକାର ପକେଇଦେଲି। ସେରେ ସେମିତି ସିମ ସିମ ରେ ଆଉ ତେଲରେ ତେଲରେ ତାର ଡ କ ଚାଚଥିଲେ କି ତଣଦିନ ଲାଗେ ଆପଣଙ୍କର ଲାଗ ନା ନା ନା ଲାଗେନି। କାହିଁ ଗଲେ ଯୋଉ। ଆପଣ କଣ ଟିକେେ ମାନେ ସଢ଼ କଡ଼େଇରେ କରିବେ। ନୂଆ କଡ଼େଇରେ ଲାଗିଯାଏ। ଆଉ ଯଦି ସଢ଼ କଡ଼େଇ ଟଟା ହେଇିବ ଯେମିତି ଆମର। ପୁଣାକାାଆଡ଼େଇ ଯାଉୁଁ। ଯୋଉଟା ଆପଣଙ୍କର ଦେଖିବେ ପୁରା ଖସଡିଆ ହେଇଯାଇଥିବ। ଚିକଟଣିଆ ହେଇଥିବ। ହଁ, ହଁ। ପିଇ ଯାଇ ଥିବ ସେଇ କଡ଼େଇ। ସେଇ କଡ଼େଇରେ ଚିତୋ ପିଠା କଲେ ଭଲ ହବ। ସେଇ କଡ଼ରେ ଯାହା ଭଜାଭଜି କରିବ ବଢିଆ ହଉଥିବ। ମୁଁ ସେମ କଡରେ କଦଳଟକୁାିବା ଭଲ। ଅଳ୍ପ ତେଲରେ ଭା ଆଉ ପଡିବନିଁ। ଆଉ ତେଲା ମିତି ତେଲ ପିଇଗଲା ତେ ପିଇଲା
ସେ କଡେଇ କଣ କହିଲେ ବେଳେ ବେଳେ ଏବେ ବି ମୁଁ ଦେଖୁଛି ମାନେ ଏଇ କଦଳୀ ରେସିପି କି କଦଳୀ ଭାଜିଲା ବେଳକୁ ବେଳେ ବେଳେ ତଳ ଲାଗିଯିବ ଆପଣ ସୋରିଷ ତେଲରେ ଭାଜନ୍ତି ନା ରିଫାଇନ ତେଲରେ?
ସୋରିଷରେ ଭଜା ହୁଏ ରିଫାଇନ ରେ ଭଜା ହୁଏ। ନାଇଁ ସେଇ କଡ଼େଇ ଟା ମୋଟା ନା ପତଳା? ମୋଟା, ଆଉ ଆଞ୍ଚ କଣ ସାଙ୍ଗେ ସାଙ୍ଗେ ପରେ ତେଲ ହିଟ୍ କଲା ପରେ ତାପରେ ସେମିତି ହାଇରେ ରହୁଛି କି? ହଁ ହାଇରେ ରହୁଛି, ଟିକେ କମେଇଦେବେ। ସେତେବେଳେ କଦଳୀ ପକେଇ ଦେଲେ ଗୋଳେଇ ଗାଳେଇ ଦେବେ ଦି, ତିନି ଥର ତାପରେ ତାକୁ ଘୋଡେଇକି କଦଳୀ ଟା ଘୋଡା ହେଇକି ଭଜା ହୁଏ ତାକୁ କଣ ଘୋଡେଇକିରି ସିମ ଆଞ୍ଚ ସିମ କରିଦେବେ ଲାଗିବନି ଆଉ ସିଝିଗଲା ପରେ ଆଉ ଲାଗିବନି କଞ୍ଚା କଦଳୀ ଟା କଷା ଥାଏ ସେ କଡ଼େଇ ଦେହେରେ ଲାଗିଯାଏ।
ଲାଗିଯିବ ହଁ,
ତାପରେ ମସଲା ଦେଇଦେବେ ଆଉ ସଇଲା ଆଉ ଟିକେ ସମୟ ପରେ ତାକୁ ଲେଉଟ ପାଉଟ କରି ଏମିତି କଡ଼େଇ ଧିରେ ଆମର ଯାଏ ଅଳ୍ପ ଟିକେ ଟିକେ ତ ଆଉ କଡେଇ ଦେହରେ ତାକୁ ଗୋଟେ, ଗୋଟେ, ଗୋଟି, ଗୋଟି କରିଦେଲେ ସେ ଟିକେ ଭାଜି ହେଇଯାଏ ଭଲ କି ଆଉ
ହଁ, ଆପଣ କେ
ଆପଣ କେବେ କଦଳୀ ମଞ୍ଜା ରାଇ କରିଚନ୍ତି? ନା ମୁଁ ମଞ୍ଜାରାଇ ଖାଏନି କିନ୍ତୁ ଦେଖିଛି ପ୍ରୋସେସ ଦେଖିଛି ତାକୁ ଛଡେଇବା ପ୍ରୋସେସ ଟା ମୁଁ ଜାଣିନି କିନ୍ତୁ ଯୋଉ ଚୁନ ଚୁନ କରିକି ଯୋଉ ପି ଆଳୁ ଭଳିଆ ଚୁନ ଚୁନ କରିକି ତାକୁ ଟିକେ ଲୁଣ, ହଳଦୀ ପକେଇ ମୋ ଶାଶୁ କଣ କରନ୍ତି ଲୁଣ, ହଳଦୀ ପକେଇକିଏ ଚକଟି ଦିଅନ୍ତି, ତା କଷା ପାଣି ବାହାର କରିଦିଅନ୍ତି। ତାପରେ ତାକୁ ସିଝେଇକିରି ସୋରିଷ ମସଲା ଦେଇ ରାଇ କରନ୍ତି, ସେଇଟା କିନ୍ତୁ ମୁଁ ଖାଏନି କିନ୍ତୁ ଜାଣିଛି ଏହି ପ୍ରୋସେସ୍ରରେ କରନ୍ତି ବୋଲି।
ମତେ ବି ଏତେ ଭଲ ଲାଗେନି କିନ୍ତୁ ମାନେ ଉ ମତେ ଲାଗେ ସେଟା ଯେମିତି ଗୋଟେ ଟେଷ୍ଟଲେସ୍ ଜିନିଷ ମାନେ ତାର କିଛି ଟେଷ୍ଟ ହିଁ ନାହିଁ।
ସେୟଆ ଲାଗେ ମତେ ବି ସେୟଆ ଲାଗେ କଦଳୀ ମଞ୍ଜା କିଛି ଲାଗେନି କିନ୍ତୁ ବହୁତ ଲୋକଙ୍କୁ କଣ ଭଲ ଲାଗେ ନଡିଆ କୋରା ହଁ, ନଡିଆ କୋରା ସାରୁ ଟିକେ ପକେଇକି ତାଙ୍କୁ କରିବା ଆଉ ସୋରିଷ ମସଲା ଦେଇକି ଭାରି ବଢିଆ ଲାଗେ ଲୋକଙ୍କୁ ଆଉ ମ ତେ କିନ୍ତୁ ଲାଗେ ତା ମଞ୍ଜାର କଣ ଟେଷ୍ଟ୍, ମତେ କିନ୍ତୁ ଭଣ୍ଡାଟା ଭଲ ଲାଗେ ଯଉ କଦଳୀ ଭଣ୍ଡା ରହିଲା ସେଇଟା ମତେ ତରକାରୀ ହଉ ନହେଲେ ବେସନ ଦେଇକି ବରା ହଉ ସେଇଟା ମତେ ଭଲ ଲାଗେ।
କଦଳୀ ଭଣ୍ଡା ଟା କୋଉଟା କଣ ବରା କରନ୍ତି?
ଯୋଉ ଫୁଲ ଟା ମ ଆମର କଦଳୀ ଭଣ୍ଡା ହଁ, ତାର ତାକୁ ଗୋ ଫୁଲ ଟାକୁ ଗୋଟି ଗୋଟିକି ତା ଦେହରୁ ବାଛିଦେବେ ଯଉ ତା ଭିତରେ ନଥାଏ ଖୋଳପା ଭିତରେ, ସେ ଫୁଲକୁ ଗୋଟି ଗୋଟି ହଁ, ବାଛିଦେବେ ତା ଭିତରେ ଦେଖିବେ ଗୋଟେ ଗୋଟେ ଯେମିତି ଉ ମାନେ ଫୁଲଟା ଭିତରେ ଗୋଟେ ଗୋଟେ ଏମିତି କଢ଼ ଭଳିଆ ଟିକ କି ହେଇକି ରହିଥିବ, ସେଇଟାକୁ କାଢି ଫୋପାଡି ଦେବେ ଆଉ ଗୋଟା ବାହାର ପଟକୁ ଏମିତି ଗୋଟେ ଖୋପ ଭଳିଆ ହେଇଥିବ ଛୋଟିଆକିରି ସେଇଟା କୁ କାଢି ଫୋପାଡି ଦେବେ। ତିକି ଫୋପାଡିଲା ପରେ ଆକୁ ସବୁ ଛଡେଇଦେବେ, ଛଡେଇ ଦେଇକିରି କୁ ଗୋଟି ଗୋଟି ଯେତେ ଆପଣଙ୍କର ଥିବ ସବୁ ଛଡେଇ ଦେବେ। ଛଡେଇ ଦେଇକି ତାକୁ ସବୁ ଟିକେ ଧୋଇଦେବେ ତାପରେ ଟିକେ ଲୁଣ ହଳଦୀ ଦେଇକରି ପ୍ରେସର କୁକରରେ ସିଟି ମାରିଦେବେ।
ଓହୋ ସେ ସେଟା କଞ୍ଚା ରେ ହେଇପାରିବନି?
କଞ୍ଚାରେ କଷା ଲାଗିବ ବହୁତ କଷା ଲାଗିବ, ଆମେ କଦଳୀ ଖାଉଛେ କଣ କଷା ଲାଗୁଛ ତାଠୁ ଆହୁରି କଷା ଲାଗିବ।
ଓହୋ ହୋ, ହୋ, ଆଉ ଯଦି ସେ
ଆଉ ଜଣେ ଜଣେ ସି ହଁ ସିଝା ପାଣି ଫୋପାଡ଼ି ଦେବେ ଆଉ ସିଝେଇ ଦେବେ, ଆଉ ଜଣେ ଜଣେ କାଟିିକି ତାକୁ ସିଝାନ୍ତି ସେ କସମସ କିଏ ହବ ଆଉ ଗୋଟିକିଆ ଲୁଣ, ହଳଦୀ ପକେଇ ସିଝେଇ ଦିଏ। ପାଚି ସାରିଲା ପରେ।
ଆଉ ଗୋଟିକିଆ ଯଦି ଆପଣ ସିଝଉଛନ୍ତି ତାହେଲେ ସେ ବେଶୀ ପିତା ଲାଗେନି?
ନା, ନା କିଛି ଲାଗିବନି ଲୁଣ, ହଳଦୀ ପକେଇ ସିଝେଇ ଦେଇକି ଆକୁ ଚିପୁଡ଼ି ଦେବେ ମାନେ ଟିକେ ଛାଡିଦେବେ କିଛି ସମୟ ତାପରେ ତାକୁ ଥ ମାନେ ଜାଗାକୁ ଅଜାଡି ଦେଲେ ଆମର ଯୋଉ ନାଇଁ ଛୋଟ, ଛୋଟ ଜାଲି ଭଳିଆ? ସେଇଥିରେ ଅଜାଡ଼ି ଦେବେ ପାଣି ପାଣି ନିଗିଡ଼ି ଗଲା ତାପରେ ତାକୁ ସେଉଠୁ ଆଉ ଟିକେ ଧୋଇଦେବେ, ମୁଁ ଆଉ ଥରେ ଦିଥରେ ଧୋଇ ଦିଏ କାଳେ କଷା ଲାଗିବ ବୋଲି ଧୋଇ ଦିଏ ଧୋଇ ଦେଇକି ତାକୁ ଚିପୁ ପୁଡ଼ି ଦେଲି ଭଲ୍ କି ଚିପୁଡ଼ି ଦେବେ। ସେଉଠୁ ଛୁରୀରେ କି ପନିକି ରେ ଯୋଉଥିରେ ଆପଣ ସୁବିଧା ଚୁନା ଚୁନା କି କାଟିଦେବେ।
ହୁଁ।
କା ଦେଇ ତା ଦେହରେ ପିଆଜ, ଲଙ୍କା ଆଉ ବେସନ ହଁ ବରା ଏମିତି ବି ତରକା କାରି କରିପାରିବେ ବି।
ଓହୋ ଆକୁ ତରକାରୀ କେମିତି କରନ୍ତି, ସୋରଷ ମସଲା ଦେଇକିନା?
ନାଇଁ ନାଇଁ ପିଆଜ ରଷୁଣ ଦେଇକି ବି କରିପାରିବେ, ବହୁତ ବଢିଆ ଲାଗିବ। ଟିକେ ଆଳୁ ଟିକେ କଖାରୁ ଅଳ୍ପ ଟିକେ ସାରୁ ଆକୁ ସବୁକୁ କାଟିକି ରଖିଦେଇଥିବେ, ଆଉ ପିଆଜ, ରସୁଣ, ଅଦା ଆ ଦେହରେ ଆପ ଯେମତି ଆମର ମସଲା କଷନ୍ତି, ତେଲ ଟିକେ ପକେଇକି କଷିଦେବେ। କଷିଦେବେ ଭଲ କି କଷି ହେଇଗଲା ପରେ ପରିବା ବି ପକେଇ ଦେଇକି ମସଲାରେ କଷିଦେବେ।
ମୋ କାହା ମାନ ଆପଣ ଯେ ସିଝଉଛନ୍ତି କେତେଟା ସିଟିି ଦଉଛନ୍ତି?
ସିଯୋଚନ୍ତି ଆପଣ ଗୋଟେ ସିଟି ଦିଅନ୍ତୁ ଗୋଟେ ସିଟରେ ସେ ପତଳା ପତଳା ନେ କି ଫଲଗୁଡା ଦେଖି ନାହାନ୍ତି ପୁର ପତଳା ପତଳା। ଗୋଟେ ସିଟି ମାରିକି ହା ଲୋ ମିଡିୟମ ଆଞ୍ଚରେ ଗୋଟେ ସିଟି ମାରିଦେବେ।
ତ ଇଏ ପୁରା ଯଦି ପୁରା ପତଳା ଆସେନା ଇଏ ଘାଣ୍ଟି ହେଇଯାଏନି।
କିଛି ଘାଟି ହବନି ମ୍ୟାଡ଼ାମ ସେ ପୁରା ସେମତି ଗୋଟି ଗୋଟି ଯେମତି ଫୁଲ ଟାକୁ ଆପଣ ଧୋଇ ଦେଇକି ପୁରେଇଥିବ ପ୍ରେସର୍ ଭିତରେ ସେମିତି ଖାଲି ତା କଷା ପାଣି ଟା ନାଲିଆ ନାଲିଆ କି ଟିକେ ମାନେ ଫିକା ନାଲିଆ ଭଳିଆ କଷ ପାଣି ବାହାରିଥିବ ସେ ଏମିତି ତା ଭିତରେ ସେ ଥିବ ଆପଣଙ୍କ ହାତରେ ଆରାମସେ ହା ସେଥିରେ ଚିପୁଡ଼ିକିରି ଛୁରୀରେ ଦାବି ଦୁବି ଦେବେ ସେ ସବୁ କଟିଯିବ ଚୁନ୍ ଚୁନ୍ ହେଇଯିବ।
ହଁ ହଁ।
ହଁ ହଁ ହଁ ତାପରେ ତାକୁ କଣ କରିବେ ନା ବେସନ ଟିକେ ପକେଇଦେବେ ବରା କରିଦେବେ ଆଉ ଯଦି ନ କରିବେ ତର କରିବେ ଆରାମସେ ମସଲା ଦେଇକି ବି ଗରମ ମସଲା ଦେଇ ତରକାରୀ କରିବେ ସେ ବି ବଢିଆ ଲାଗିବ। ଗରମ ମସଲା ହଁ। ଆଉ ଜଣେ ଜଣ ସୋରିଷ ମସଲାରେ ବି କରନ୍ତି ମୁଁ କଣ ସରିଷସଲାରେ କେବେ ଖାଇନି ମତେ ବି ଗରମ ମସଲା ଭଲ ଲାଗେ। ଆଳୁ ବାଇଗଣ କଖାରୁ ସାରୁ ଟିକେ ପକେଇକି ଗରମ ମସଲା ଦେଇକି ମୁଁ କରିଦିଏ।
ହଁ ଆଉ ତାର ଇଏଟା କେମିତି ଲାଗେ କଣ ତ ବରାଟା?
ବରା ଟା ବରାଟା ବା ବେସନ ଦେଇ ଦେଇ ତାକୁ ଆପଣ ତାୱରେ ଯୋଉ ଟିକି ଟିକି ଆମେ ଯେମିତି କଖାରୁ ଫୁଲ ବରା କରୁଚେ ଆଲ ନଡ଼ିଆ ବରା ହରିକା ଯେମିତି କରୁଚେ ସେମିତି ଲ ଲଙ୍କା ବୃଷଙ୍ଗପତ୍ର ଯାହା ଆପଣଙ୍କ ପାଖରେ ଅଛି ସବୁ ତା ଦେହରେ ପକେଇ ଦେଲେ ଗୋଳେଇ ଦେଲେ ତାକୁ ସେଉଠୁ ଛୋଟ ଛୋଟ ହାତ ରେ ସେ ତ ବେସନ ପକେଇଲା ପରେ ବାନ୍ଧିଲା ଭଳିଆ ହେଇଯିବ। ହାତରେ ତାକୁ ଚକା ଚକା ସେ କରିଦେଇକି ତାୱ ଦିହରେ ଦେଇଦେବେ ତେଲ ଟିକେ ଦେଇଦେବେ ଆଉ। ଭାଜି ଦେବେ ଦିପଟ ଏପଟ ସେପଟ କରିକି ସେଇ ମାଂସ କରିକି ଭାଜିଲେ ଭଲ ଲାଗିବ ଆଉ। ଅଯେ ଛାଣିବି ସେତ ଅଲଗା ଟେଷ୍ଟ ହେଇଯିବ ନହେଲେ ଭାଜିଲେ କିନ୍ତୁ ଭଲ ଲାଗେ। ମାନେ ତାୱରେ ଟିକେ ସେକିକି ମତେ ଲାଗେ କଦଳି ଗୋଟେ ଏମିତି ତାର ସବୁ ଜିନିଷ କାମରେ ଲାଗେ।
ତାର ସବୁ ଜିନିଷ କାମରେ ଲାଗେ ତା ପତ୍ର
ପତ୍ର
ତାର ଫଳ ତାର ଫୁଲ
ଙ୍କଞ୍ଚା ଖାଇବା ପୁଣି ପାଚିଲେ ଖାଇବା। ହଁ ଆଉ ତାପରେ ତା ଯୋଉ ପାଟୁକା ନ ଥାଏ କି ତା ଦେହରେ ବି ଲୋକ ଆଣିକି ତାକୁ ବନ୍ଧା ବନ୍ଧି କରିବେ ସେ ଯୋଉ କଦଳୀ ଗଛର ଯୋଉ ପାଟୁକା ଥାଏ।
ହଁ ହଁ କଣ ବନ୍ଧାବନ୍ଧି କରନ୍ତି?
ଏଇ ଯେମିତି ହେଲା ଶାଗ ଯୋଉ ଛୋଟ ଛୋଟ ଶାଗ ଆମର ଆସେନି କୋଶଳା ଶାଗ ଯୋଉ ବି କନ୍ତି ଓପାଡିକିରି ସେ ସବୁ ବନ୍ଧ ହେଇଥାଏ ଧନଆ ପତ୍ର ଯୋଉ ଛୋଟ ଛୋଟ ବିଡା। କଉଥି ରେ ବନ୍ଧା ହେଇଇଥାଏ ସବ କଦଳୀ ପାଟୁକା ରେ ବନ୍ଧା ହେଇଥାଏ। ଏବେ ସିନା ଡୋର ହେଇଗଲା ସମସ୍ତେ ସେ ଯୋଉ ଛୋଟ ଛୋଟ ଡୋର ରେ ବାନ୍ଧୁଛନ୍ତି। ନ ହେଲେ ଆଗ କାଳ ସବୁ ସେଇଥିରେ ନ୍ଧିକି ବିଲରୁ ଧୋଇ ଧୋଇକି ଆଣିବେ।
ହଁ। ତାର ବହୁତ ଜାଗାରେ କାମ ଦେଖିଲେ ଆଉ ତାର ଯୋଉ କଦଳୀ ଯୋଉ ତା ଗଣ୍ଡି ଖୋଳପାରେ ଆମର ଡଙ୍ଗା ବନା ହୁୁଏ।
ହଁ ଡଙ୍ଗା ରେ ବନା ହୁଏ, କାର୍ତ୍ତିକ ମାସରେ ପୁରା କଦଳୀ ପାଟୁ କା ରେ, କାର୍ତ୍ତିକ ମାସରେ। ସେଇଟା ହିଁ କହନ୍ତି ସେଇଟା ହଁ ଭଲ କାହିଁକି ନା ସେଇଟା କଣ ଆମ ନେଚରକୁ କିଛି ଖପ କଲାନି, ତାର ୱଷ୍ଟେଜ ନାହିଁ। ପଚି ଗଲେ ପାଣି ରେ ମିଶି ଗଲା ଆମେ ସବୁ ଏବେ ଯୋଉ ସୋଲ ମୋଲ କରିକି ଅସନା କରୁଛେ ନା ଆଉ।
ହଁ, ହଁ ସେ ତାପରେ ବି ଆମ ମାଟିକୁ ଡି କମ୍ପୋଜ କଲା।
ହଁ, ଡିିକମ୍ପୋଜ କଲା।
ତ ତ ମାଟି ପାଇଁ ବି ବହୁତ ଭଲ ଜିନିଷ ଆଗରୁ ଏଇ ସବୁ ଜିନିଷ ମ୍ୟାଡମ ବ୍ୟବହାର କରୁ ଆଜି କାଲି ଏଇ ଆମରି ମଣିଷ ହିଁ ସବୁ ଜିନିଷକୁ ଯୋଉଟା ପ୍ରାକୃତିକ ଜିନିଷକୁ ସବୁ ନଷ୍ଟ ତ କରୁଛି।
ହଁ, ନଷ୍ଟ କରୁଛେ ଆମେ ସବୁ ଚିକଣ ଚିକଣ ବାହାର ଜିନିଷ ଦେଖି କିରି। ଆଟ୍ରାକ୍ଟ ହଉଛେ ଯୋଉଟା କି ନା ଆମ ପାଇଁ କ୍ଷତି ନା ଆମ ମାନେ ପରିବେଶ ପାଇଁ କ୍ ଭଲ।
ହୁଁ, କୋଉଟା ବି ନୁହଁ ଆକ୍ଚୁଆଲି।
ଆ୍ଞା। ହଉ ମ୍ୟାଡ଼ାମ ରଖୁଛି, ଆଜ୍ଞା, ଆଜ୍ଞା, ଆଜ୍ଞା, ନମସ୍କାର।